ହାଲ ହ୍ୟାଲୋ ହୁଁ କଣ କରୁଛୁ?
ରୋଷେଇ କରୁଛି।
କଣ?
ଆମ୍ବ ଖଟା।
ହଁ ହୋ ଜାଣୁଛୁ।
ଭିଡିଓ ଦେଖି କରୁଛି।
ହୁଁ ହୁଁ।
କଣ ରୋଷେଇ ତମର?
ଭାତ, ଡାଲି। ଆଉ କଣ ରାନୀ ରାନୀ? ସେ କଥା କଣ କହୁ
ହଁ ସେ କାଲି ଠାରୁ ଯିବ ମାକ୍ଡାଲିନ୍ସ୍ କ୍ୟା
ସେଟା କୁଆଡେ ତ ସେ ଯୋଉ କାଫି ସେତେବେଳେ କହୁଥିଲା।
ହାଲୋ। ହଁ ହଁ ସେ ମାକ୍ଡାଲିନ୍ସ୍ କାଫେ ଜୁ ନାଇଁ ଆମ୍ଲାପଡା ଚର୍ଚ୍ଚ ରୋଡ
ହୁଁ ଜାଣିଛି ଜାଣିଛି।
ହୁଁ ସେଠି ଖାଲି ମମୋସ ବନେଇବ। ଟାଇମ ଯେତେବେଳେ ସେତେବେଳେ ତାର ଯେତେବେଳେ ଇଚ୍ଛା ସେ ଜଳ ଦିନକୁ ଦୁଇଶହ ଟା ମୋମୋ ବନେଇବା ଦରକାର। ଚାରି ହଜାର ଦେବେ ହୁଁ ବନୋସ ହେଲେ ତ ପଳେଇ ହେଲେ ଚ ତୋର ଯେଉ ଟାଇମ ରେ ଇଚ୍ଛା ତ ସେ ଟାଇମ ରେ ଯାଇପାରିବୁ।
ଓ ହୋ। ଫାର୍ଷ୍ଟ ଷ୍ଟାର୍ଟିଂ ଚାରି ହଯାର ଫୁଲ କରିବ ନା ହାଫ
ନାଇଁ ଫୁଲ ହା ଏମିତି କିଛି ନାଇ ଦୁଶହଟା ମୋମୋ। ତୁ ଯେତେବେଳେ ଗଲେ ବି ଚଳବ।
ଓହୋ। ତାହେଲେ ଭଲ ହେଲା ନେକ୍ସଟ୍ ମନ୍ଥ ରେ ପଇସା ବଢେଇବେ ନା ନାଇଁ?
ନାହିଁ କେତେ ମାସ ଲାଗିଯିବ?
ଉୁଁ ହୁଁ ଆଉ ତୁ ଭାଇ ଲଗିନା
ଆଉ ଟ୍ୟୁସନ ବୁଝିଛି ମୁ କାହାର ବି ନାହିଁ
ଉଁ
ଟାଇମ ବି ହବ ନି ପଢି ପାରିବିନି।
ମୁଁ ତ କୁହୁ ଘରକୁ ଗଲି ଯେ ସେ କୁହୁ ଫାଷ୍ଟ ଆଇଲା ଖାଇଲା। ସବୁ ମିଶିଲା ସବୁ କଲା କୁହୁ ପାଖକୁ ଯାଇଥିଲି ଯେ ସେ କୁହୁ ଆଜି ଆଇଲା ମିଶିଲା ସବୁ କଲା କିନ୍ତୁ ପାଠ ପଢିବି ନାଇଁ ବୋଲିଚି ସିଏ ଦୀପା ମ୍ୟାଡାମକୁ ବି ନାଇଁ ବୋଲଛି ଆଉ ଖାଲି ସାର୍ ଏକା ମତେ ପଢେଇବ ବୋଲି ବାବା ଏକା ମତେ ପଢେଇବ ବୋଲି ସେ ଜିଦି କରୁଛି କଣ କରିବ? ମ୍ୟାଡାମ ଆଉ ସିଏ ତ ନାଇଁ ନାଇଁ କହୁଛୁ ଆଉ ପିଲାର ଇଚ୍ଛା ନାହିଁ ପହିଲେ ଆଉ କଣ ସିଏ କିନ୍ତୁ ଆପଣଙ୍କ ସହିତ ଖେଳିବା ପାଇଁ ଆଗ ଇଛା ହେଲେ ପାଠ ପଢିବେନି ବୋଲି କ କହୁଛି ଆଉ ଜବରଦସ୍ତ କେମତି ପଢେଇବୁ ତାକୁ କହିଲେ?
ତାହେଲେ ସେ ଟ୍ୟୁସନ ବନ୍ଦ?
ହୁଁ ଆଗରୁ କହିବାର ଥିଲା କି ନାଇଁ କହ? ତିନି ଚାରି ମାସ ହେଇଗଲା। କେତେଟା ଟ୍ୟୁସନ ଛାଡିଲି
ଆଉ ଗୋଟେ ଟ୍ୟୁସନ ବି ଦେଖୁଥିଲୁ ପରା
ସେଇଟା ସେମାନେ ଛଟାରେ କହିଥିଲେ ହେଲେ ଦୀପା ମ୍ୟାଡାମ ଘରକୁ ଗଲେ ଯେ ସେଇଠୀ ହେଇକି ଲେଟ ହେଇଗଲା ସେଠି ରହିଲି ଯେ ଲେଟ ହେଇଗଲା ସାତଟା ହେଲା ଆସୁ ଆସୁ ଯେ ଇଆଡେ ସେମାନେ ବଜାର ପଳେଇଲେ ତାଙ୍କେ ଛଅ ଠାରୁ ଅଫିସରେ ଆଉଛନ୍ତି ଆସିକି ବଜାର ପଳେଇଲେ ଯେ ସକାଳେ ସାତଟା ଆଠଟା ବଡେ ଆସ କଥା ହବ ବୋଲି ମତେ କହିଲେ ଯେ, ମୁଁ ହଁ ହଁ କହିଦେଲି।
ଆଉ, ତାହେଲେ ସେଟା ଟିଉସନ ବନ୍ଦ।
ସେଇଟା ବନ୍ଦ।
ମୁଁ ଆଉଥରେ ସେଲୋକ କଲ କଲାନି ଯେ ମୁଁ ତାପାଖକୁ ଯାଇଥିଲି।
କଣ କହିଲ?
ସେ କହିଲା, ଝିଅ ଆଜି ବ୍ୟସ୍ତରେ ବୁଲିଗଲି।
ହୁଁ।
କାଲିକି ଏମତି ବି କଲ୍ କରିବି ତ।
ହଁ।
ଘରେ ସବୁ ଭଲ ଥିଲେ?
ଉଁ ହୁଁ।
ହୁଁ, ଆଉ କେବେ ଘରକୁ ଯିବ?
ସେମତି କିଛି ଠିକ ନାହିଁ, କେବେ ଗୋଟେ ଯିବା ଏମତି ସବୁ ମାସରେ ଏବେ, ଯେହେତୁ କଲେଜ ଫଲେଜ କିଛି ନାହିଁ, ସବୁ ମାସରେ ଯିବି, ଆ ରବିବାର ଯିବି ସୋମବାର ଆଇବି ରବିବାର ଯିବି ସୋମବାର ଆଇବି। ରବିବାର ସକାଳେ ରବିବାର ଏବେ ରବିବାର ଦିନ ଟ୍ୟୁସନ ଛୁଟି କରିବି ଭାବୁଚି, ଖାଲି ସେ ଯୋଉ ଶନିବାର ରବିବାର ଦି ଦିନ ଯିବି, ସେଇ ଟ୍ୟୁସନ୍ ହେଇକା ଯିବି। ଅନ୍ୟ ଟ୍ୟୁଉସନ ସବୁ ଶନ ରବିବାର ଦିନ ଛୁଟି କରିଦେବି ଭାବୁଛି।
ଉଁ। ଏ ଆମ୍ବ ମିଠା ଆଉଚି ଯେ ଟେଷ୍ଟ ହବନି ବୋଧେ। ହାଲୋ।
ମୁଁ ଘରେ ଆମ୍ବ ଟିକେ ଖାଇ ଦେଉଛି ସେଟା ପାଇଁ ମୋର ଗୋଡ, ହାତ ସିରିୟେସ୍ ବୁଥା ହେଇଯାଉଛି।
ଉଚି କଣ କରାହବ? ହାଲୋ।
ଆଉ କିଏ ସାଙ୍ଗ ମାନେ ଫୋନ କରିଥିଲେ?
ନାଇଁ କେହି କଲ୍ କରୁନାହାଁନ୍ତି। ଏ ଡାଲି କଲିନି ଏଟା ଭଲ ହବନି ଯଦି
କି ବୁ ଡାଲିି ବସେଇ ଦବା ନହେଲେ। ନହେଲେ ରାନୀକୁ ଦେବେ କି ନାଇଁ, ମୋମୋସ ଦେବେ କି ନାଇଁ ଫ୍ରି କେତେଟା ଖାଇବା ପାଇଁ। ଆଣେ ଖାଇବାକୁ କହିଚି। ନାଇଁ ଦେବେ ଦେବେ ଯୋଉଠା ହେଲେ ବି ଦେବେ। ହ
ଏକ୍ସଟ୍ରା ବନେଇଲେ ସିନା ବାକି ସେଠି ଦୁଇଶଟା ରହିବା ଦରକାର।
ନେଟୱାର୍କ ପାଉନି।
ହାଲୋ।
ହଁ ହେଲୋ।
ଏକ୍ସଟ୍ରା ବନେଇଲେ ସିନା ନହେଲେ ସେଠି ଦୁଇଶଟା ରହିବା ଦରକାର କହିଲି।
ହଁ ଦୁଇଶଟା ହେଇଯିବ ଲୋ ଫାଷ୍ଟ ଏଁ ବୋଲେ ପ୍ରଥମେ ପ୍ରଥମେ ଦିଇ ତିନି ଦିନ ଟିକେ କଷ
ସୁନା ସିଏ ଶିଖେ ଶିଖେଇବା ଦବା ପାଇଁ ରହିବେ ସେଠି ଜଣେ। ସେ ସେଥିପାଇ ଦଶଟା ବେଳକୁ ଯିବ, ଶିଖେଇ ଦେବେ ଯେ ସେଠି ପୁଣି ମଇଦା ଦଳିବାକୁ ପଡିବ।
ହଁ ମ ଟିକେ ଆଉ କୋଉଟା କଷ୍ଟ ନହେଲେ କିଏ ପଇସା ପାଉଚି କ। କିଏ ବସି କିଏ ପାଉଚି।
ଦୁଇ କିଲ।
ହୁଁ ହୁଁ।
ଫାଷ୍ଟ ଫାଷ୍ଟ ଟିକେ ହାତ ବଥା ହବ ଅଭ୍ୟାସ ନାହିଁ ନା।
ଦୁଇ ତିନି ଦିନ ଟିକେ କଷ୍ଟ ହବ। ତାପରେ ଆଦତ ବୋଲିକି କରିବା କଥା ଆର କଣ?
ହୁଁ। କାଲି କଣ କଲରାକୁ ଆଳୁ ଭାଜିବା।
ହଁ କଲରା ଆଳୁ ଭଜା କରିଦବା ଡାଲି କରିଦବା।
ଉଁ। ଆଉ ସକାଳୁ ମଟରଟା ବତୁରେଇ ଦେଇଥିବୁ।
ହଁ।
ମଟର ନହେଲେ ବୁଟଟା ବତୁରେଇଦେଲେ
ହଁ ବୁଟ କରିବା ବୁଟ ଖାଲି ରୁଟି ଆଣିବା କି ନହେଲେ।
ଚଳିବ ଏମିତି।
ରାନୀ କୁ ପଚାରିବ ଚିକି ବି କାଲିକି ଆଇବୁ ଚିକିକୁୁ ବି ପଚାରିବା।
ଚାଳିଶି ଟଙ୍କା ର ଆଣିଲେ ତ ରେଡି଼
କଣ?
ଚାଳିଶି ଟଙ୍କା ରୁଟି ଆଣିଲେ।
ରୁଟି ଖାଇବା ତାହେଲେ।
ରାନୀ କୁ କହିଲେ ରାନୀ ହଁ କହିବ କି ନାଇଁ।
ଚିକି ବିି ହଁ କହିବ କଣ କେଜାଣେ।
ଚିକି ର ରୁଟି ପସନ୍ଦ ସେ ହଁ କହିବ।
ଆମ୍ବକୁଡା ଟିକେ ବି ଖାଇବୁନି ପାଞ୍ଚ ଟା ବନେଇ ଦେଇଛି।
ହଁ ଟିକେଏ ଚାଟି ଚାଟି ଖାଇ ଦବ।
ଟିକେ ଗୋଡ଼ ହାତ ପ୍ରେସର ବଥା ହେଇଗଲେ ଇଆଡ଼େ ମୁଁ ଡାଉନ୍ ହେଇଯାଉଛି।
ସକାଳୁ ଉଠି ପାରୁନି।
ସରିଲା ମୋର ସକାଳେ ଟେନସନ୍ ଆରେ ନାଇଁ।
ସକାଳେ ଆଉ ଯିବୁନି।
ଆଉ କାହାକୁ ପଢେଇ ଯିବି ସବୁ ତ ସ୍କୁଲ ମ୍ୟାଡ
ମତେ ମାସରୁ ସନ୍ଧ୍ୟାରେ ଆ ବୁଲ ବଲେ ମତେ ବାଧି ଯିବ ମୁଁ ଯିବି
କିଏ।
ସେଠୁ ଯଅ ସକାଳେୁ ସନ୍ଧ୍ୟାରେ ଡାକେଇ ବଲେ ପାଳନ
ପଇସା ବଢା କହିବ ପଇସା ବଢେଇଲେ ପଇସା ଯେମିତି ମିଳୁଥିବ ବୋଇଲେ କଷ୍ଟରେ କିଛି ନାହିଁ।
ହଁ ମା କଷ୍ଟ ହବ ନାହିଁ ସମସ୍ତଙ୍କୁ ଦଉଛି ସେ ପଚିଶଅ ତିନି ହଜାର ଜାଣିଛୁ ମୋତେ ହିଁ ଏତିକି ଦଉଛି।
ଏବେ କହିଲୁ। ନାଇଁ ସାର୍ କଷ୍ଟ ହଉଚି ମୋର ବି ବୟସ‌ କୁ ଦେଖିକି ସବୁ କାମ କରିବାକୁ ପଡୁଛି। ନା ସାରେ କହିବାକୁୁ ପଡ଼ିବ।
କଣ ଏତିକ କ୍ଲାସ ଦେଇ ଦଉଛନ୍ତି ଯେମିତି ଦେଖିଲା ବେଳକୁ ପଇସା ଦେଲା ବେଳକୁ କମ୍ ଦଉଛନ୍ତି ଆଉ କହୁଛନ୍ତି କି ଟୋଟାଲ୍ ରେ ମୋର ସବୁ କୋ ସବୁ ପିଲାଙ୍କୁ ମିଶିକି କୋଡ଼ିଏ ହଜାର ଇନକମ୍ ହଉଛି ଘର ଭଡ଼ା ସାତ ହଜାର ଦଉଛି ତମ ମାନଙ୍କ ପେ ପେମେଣ୍ଟ କରିକି ମୋ ପଇସା ସରିଯାଉଛି ପାଁଶହ ଟଙ୍କା ବଳୁ ସେଇଟା ମୋ ସ୍ତ୍ରୀ ପଢେଇ ଆସୁଛି ମୋ ସ୍ତ୍ରୀ ପୁଣି କହୁଛି ମତେ କିଛି ଦଉନ ପଇସା। ମୁଁ ତାକୁ ଦେଇ ଦଉଛି ମୋ ପାଖରେ କିଛି ଦଶମ ଶ୍ରେଣୀରେ ଅଛନ୍ତି କେତେଜଣ ପାଞ୍ଚ ଜଣ ଅଛନ୍ତି ହେଲା।
ହୁଁ।
ଜଣଙ୍କୁ ପନ୍ଦରଶହ ଗଲା କେତେ ଜଣଙ୍କୁ କେତେ ପଡ଼ିଲା?
ସାତହଜାର ପାଁଶହ।
ପାଁ ଶହ ଇଂଲିଶ ମିଡିୟମ ର ଦଶମ ଜଣ ନା ଦି ଜଣ ଅଛନ୍ତି ସେମାନଙ୍କୁ ଯାହାବି ଗୋଟେ ଏମାନଙ୍କୁ ଯଦି ଓଡ଼ିଆ ମିଡିୟମ ପନ୍ଦରଶହ ପକଉଛି। ଇଂଲିଶ ମିଡିୟମ୍ ଯାହା ବି ଗୋଟେ ହଁ ହଁ।
ହୁଁ।